ହ୍ୟାଲୋ।
ହାଲୋ କଣ କରୁଛୁ?
ଏଇଠି ବସିଛି ତୁ?
ଏଇଠି କାମ କରୁଛ ତ ଆଉ। ହଁ ଜଳଖିଆ ଖାଇଥିଲି ଆଉ।
ଆଉ ଭଲ ଅଛୁ?
ହଁ
ହ୍ୟାଲୋ।
ଆ କହୁନୁ? ହ୍ୟାଲୋ ଏନ୍ତି ସୁନ୍ଦର ବନରେ କାମ ଚାଲିଛି ଆଉ।
ଆଚ୍ଛା ଆଛା ଭୁବନେଶ୍ୱର ସୁନ୍ଦରପଦା ନା?
ହୁଁ।
ଆଛା ସେଇଠୁ ଲିଙ୍ଗରାଜ ମନ୍ଦିର କେତେ କିଲୋମିଟର ହବ?
ହ ଏଇଠୁ ଦି କିଲମିଟର ହବ।
ଆଚ୍ଛା ଆଚ୍ଛା ଲିଙ୍ଗରାଜ ମନ୍ଦିର କେଥର ଗଲୁଣି ଦର୍ଶନ କରିବାକୁ?
ନ ହେଲେ ଆଉ ସଂକ୍ରାନ୍ତି ରେ ଯାଉଛି ଯେ
ଆଛା ଆଛା ମନ୍ଦି
ଭଲ ଲାଗୁଛି ଆଉ ଆ କଣ ଖାଇଥିଲୁ?
ମୁଁ ଖାଇଥିଲି ଡାଲି ଭାତ ଭଜା ଆଉ ଆମ୍ବ ଆଉ।
ରାତି କଣ ଖାଇବୁ?
ରାତି କୁ ହବ ସବୁ ପନିପରିବା ପକେଇକି ଗୋଟେ ତରକାରୀ। ଆଉ ଭାତ ବଡି ଫଡି ଆଉ ସବୁ ଏମିତି ଆଉ। ହଁ ତମର କଣ କରିବ?
ଆମର ହେଲେ ସେ ଦେଖିବା କଣ ଚିକେନ ଫିକେନ୍ ବୋଧେ ଆଉ।
ଆଛା ଏବେ କିଏ କିଏ ରହୁଛ?
ତିନି ଜଣ ଅଛୁତ।
ଆଚ୍ଛା ଆଛା ତୋର ଏବେ ଦିନକୁ କେ
ଛଅଶ ଲାଖେ।
ଛ ସ ନାଖେ?
ହଁ।
ବିଜୁ ବିଜୁ ଅଜୁ ଭାଇଙ୍କର?
ଅଜୁ ଭାଇ ର ପଂଶା ବିଜୁ ର ଛ ସ।
ଅହଁ କେମିତି କେଉଁଥିରେ ଯାଉଛ କାମକୁ?
କେମିତି ଅଣି ସାଇକେଲ ରେ ଆସିଛି ସେ ଦି ଜଣ ବାଇକ ରେ ଯାଉଛନ୍ତି।
ହଁ ହଁ।
ସେ ନବୀନ ହକା ରୋସେଇ କରିଥିଲେ ସକାଳେ ଆଳୁ କୁ ସୋୟାବିନ ଝୋଳ ହେଇଥିଲା।
ତୁ ରୋଷେଇ କରିଥିଲୁ?
ହଁ।
ଆଚ୍ଛା ଆଚ୍ଛା ଆଉ ଭୁବନେଶ୍ୱରରେ ରାମ ମନ୍ଦିର ହେକା କୁଆଡ଼େ ବୁଲାବୁଲି କରି ଯାଉଛି ନା ନାଇଁ?
ହଁ ଯାଇନି ଟାଇମ ହେଲେ ଯିବୁ ଆଉ। ରାମ ମନ୍ଦିର ତୁ କେତେ ଥର ଗଲୁଣୁ? ଥରେ ଯାଇଥିଲି। ଦଶହରା ଟାଇମ୍ ହଁ ଆମେ ଗଲା ବେଳକୁ ଡହଲଗା ଆଡେ ଗେଟ୍ ପକେଇ ଦେଲେଣି।
ଆଚ୍ଛା ଆଚ୍ଛା ତାଲେ ଦର୍ଶନ କରିପାରିନଥିବ ଠାକୁର।
ନାଇଁ ଏପଟେ ଯିବା ଆସିବା ଟାଇମ ରେ ଦେଖୁଛି ଦର୍ଶନ ହେଇଯାଉଛି।
ଓହ ଆଉ ରାଜା ରାଣୀ ମନ୍ଦିର ଦେଖିଛୁ ନା ନାଇଁ?
ହଁ ରାଜାରାଣୀ ମନ୍ଦିର ଦେଖିଛି।
ହଁ ଧଉଳି?
ଧଉଳି ତି ତିନି ଚାରି ଥର ଯାଇଛି।
ଆହା ଧଉଳିଟା କେମିତି ଲାଗୁଛି ଭଲ ମାନେ ଭଲ ପ୍ଲେସ ଅଛି ଭଲ?
ହଁ ଭଲ ଅଛି। ଆଉ ଯିବା ଦେଖିବା ସାଇନ୍ସି ପାର୍କ ହକା ବୁଲିକି ଆସିବା।
ହଁ ମୁଁ ମୁଁ ଏଇ ତେଇସିରେ ତ ଯିବି ଆଉ।
ହଁ ତୁ ଆସେ ଆସିଲେ ବୁଲା ବୁଲି କରିବା ଯିବା।
ହଁ ତେଇସି ରେ ଯିବି ମୋର ଚବିସିରେ ଏଜାମ ପଟିଆ ପଟେ ବୋଧେ ପଢ଼ିବ ଆଉ।
ହଁ ପଟିଆଲାଇନି ହଁ ସେଇପଟେ ଏକ୍ସାମ ଫେକଜାମ୍ ଯିଏ ଦେଲେ ଏପଟ ଲାଇନ୍ ଯାଉସନ୍ତି ଆଉ।
ହଁ ସେଇ ପଟିଆ ପଟେ ହିଁ ଏଟା ଅଛି ନା ଗୋଟେ କମ୍ପୁଟର ସେକ୍ସନ।
ସେପଟେ ଅଫିସ ଗୁରାକ ପ୍ରାୟ ରହୁନି ଇ?
ହଁ।
ତୁ କୋଉଠି ଅଛୁ? ମୁଁ ଏଇ ଆମ ଘର ପାଖରେ ଗୋଟେ ଦୋରା ଅଛି ସେଠି ବସିଚି ଆଉ। ଆଉ ଦେହ ପାଆ ଭଲ ଅଛି? ମୋର ବି ଭଲ ଅଛି।
ଆଉ ବଡା ପାଖୁଁ କଲ୍ କରିଥିଲୁ?
ହଁ ଏବେ ତ ସଂଧ୍ୟା ଉଦି ହେଲେ ଡେଲି ଖେଳିଆଉ ଟି ଏବେ ତ ଆଉ ସେ ଡେଲି ହଉଚି ଯାଉଚୁ ଆଉ।
ଆଜି କୋଉଠି ଖେଳୁଚ?
ସେଇ ଯୋଉ ଡି ଏ ଭି ସ୍କୁଲ।
ହଁ ହଁ।
ସେଇଠି ଅଛି ସେଠି ଯାଉଛନ୍ତି ତ ପିଲା ଜିମ୍ ପିଲା। ଯାଉଚନ୍ତି କଣେଇକି ଯାଉଚୁ ଅ।
ଅହ ମାନେ କେନ୍ତି ଯାଉଚ ବାଇକରେ ନା କୋଉଥିରେ?
ବାଇକରେ।
ଅହ ବିଜୁ ତୁ ଆଉ କିଏ?
ନାଁ ଆଉ ନବୀନ।
ଦୀପୁନା ବି ଯାଉଚି?
ହୁଁ।
ଆଚ୍ଛା ଆଚ୍ଛା ତୁ ବି କଣ କାମକୁ ଏକୁଟିଆ ଯାଉଚୁ ତୁ ସେ ସାଇଟ୍ କୁ?
ହଁ ଏକୁଟିଆ ଯାଉଚି ଆଉ କି ଅଲଗା ସାଇଟ୍ ରେ କାମ ଚାଲିଚି ତ ସେଥିପାଇଁ।
ଆଚ୍ଛା ହଁ ହ। ଆଉ ମାନେ ଏବେ ଆଉ ଏଟା ସରିଲେ କୋଉଠି କାମ ଲାଗିବ?
ଏବେ କାମ ସରିଲେ ନବୀନ ହକା ପାଖୁକୁ ଯିବୁ ସେ ଖଣ୍ଡଗିରି ପଟେ ଯାଇଛନ୍ତି।
ଆଚ୍ଛା ତୁ ଯୋଉ ବାଟେ କରୁଚୁ ହେଟା କେ ତାଲା କି?
ଏ ହେଇଟା ତିନ ତାଲା ମ ଏଟା ଭିତର କାମ ଚାଲଚି।
ଆଚ୍ଛା ଆଚ୍ଛା ଆ ପୁରୀ ଜଗନ୍ନାଥ ମନ୍ଦିର ଯାଇଚୁ ନା ନାଇଁ?
ଯାଇଚି ଗଲିଣି ନାଁ ଏବେ ଆଉ ପ୍ଲାନି କିଛି ନାହିଁ ଦେଖିବା ରଥଯାତ୍ରାକୁ ଆଉ।
ଆଚ୍ଛା ଆଚ୍ଛା ରଥଯାତ୍ର ତ ପୁରା ଗହଳିଥିବ ଆଉ ତୁ କେମି ଯିବୁ ପୁରି?
ଯିବା ଖାଲି ସକାଳୁ ଗଲେ ଖାଲି ବୁଲିକି ଆସିବା ପାଇଁ ଯିବା ପାଇଁ। ରଥଯାତ୍ରାକୁ ଯିବୁ ନହେଲେ ବାହୁଡାକୁ ଗଲେ ଭଲରେ ଭଲସେ ଦର୍ଶନ କରିକି ଆସିବୁ। ରଥଯାତ୍ରା ରଥ ଟାଣିଲା ଟାଇମ୍ ରେ।
ଆଚ୍ଛା ଆଚ୍ଛା ପୁରା ଗହଳି ରହୁଛନ୍ତି?
ପୁରା ଗହଳି ସେଇ ରଥ ପାଖରେ ହିଁ ଗହଳି। ଆଉ ତା ଆଉ ଟିକେ ଦୂରକୁ ଗଲା ପରେ ଆଉ ଗହଳି ବେଶୀ ନାହିଁ ଆଉ। ସୁନାବେଶଟାକୁ ସୁନାବେଶକୁ କେନ୍ତି କଁ କହ ଟିଏ। ଏ ସୁନାବେଶକୁ ବି ହଁ ଗହଳି ସିଏ ରେ ବାହୁଡ଼ା ଠିକି ଯିବା ଯିବ ବଲେ ସେଇ ଟାଇମ ରେ ଟିକେ କଁ କଲୁ ଫାଙ୍କା ରହୁଚି ବାହାରେ ଠାକୁର ଦର୍ଶନ ଦେବେ ଆଉ। ଭଲରେ ଦେଖିକି ଆସିପାରିବ।
ଅହ ମାନେ କେତେ ଦିନ ପର୍ଯ୍ୟନ୍ତ ରହୁଛନ୍ତି ଠାକୁର ବାହାରେ ରଥରେ?
ବାହୁଡ଼ା ତ ରଛନ୍ତି ସୁନାବେଶ ପରେ ପର ପର୍ଯ୍ୟନ୍ତ ରହୁଛନ୍ତି। ସୁନାବେଶ ପରେ ତାପରେ ନୀଳାଦ୍ରି ବିଜେ ପ ଯାଇ ପରେ ଯାଇକି ନୀଳାଦ୍ରି ବିଜେ ତ ସେଇଦିନ ନୀଳାଦ୍ରି ବିଜେ ପରେ ମନ୍ଦିରକୁ ଯାଉଛନ୍ତି ଆଉ।
ହଁ। ଏମିତି ଧରିଲା। ତମେ ଏବେ କେତଥର ଗଲଣି ମାନେ ପି ପୁରୀ ତ ଏବେ କେତଥର ଗଲ ଯିଵଣି ପୁରା ଟୋଟାଲ ଉପରେ।
ପୁରୀ ପନ୍ଦର ଥର ଖଣ୍ଡେ ଯିବଣି ଆଉ।
ଆଚ୍ଛା ଆଚ୍ଛା। ସମୁଦ୍ର କୂଳ ଭଲ ଲାଗୁଛି ପୁରା ଗାଧା ମା ମାନେ ଗାଧୋଇବା ଗାଧୋଇଛ?
ହଁ ଗାଧେଇଛି ଭଲ ଲାଗୁଛି।
ଆଛା କୋଣାର୍କ?
କୋଣାର୍କ ଯାଇଛି ଥର ଦିଥର।
ଆଛା ଆଛା। କୋଣାର୍କ ମାନେ ଟିକେଟ କେତେ କଣ ନଉଛି ମାନେ ସେଇଠୁ ପୁରୀଠୁ କେମିତି କଣ ଯିବାକୁ ପଡିବ?
ପୁରୀ ଠୁ ତ ସିଧା ଯିବ ସେଇପଟେ ଆଉ ଗୋଟେ ଲାଇନି ଆଉ।
ମାନେ ବସ ବସ ସୁବିଧା ଅଛି?
ହଁ ବସ୍ ଯାଉଛି ଆମେ ବାଇକ ରେ ଯାଇଥିଲୁ ଆଗେ ଆଉ ସେଇପଟେ ବାଇକରେ ଯାଇଥିଲୁ ଦି ଜଣ
କଣ ଦୁଇଥର ତାଙ୍କ କ ବାଇକ୍ରେ ଯାଇଥିଲ କୋଣାର୍କ
ନାଇଁ ସେଇଟା ଯୋଉ ଗାଁ ଲୋକ ଯାଇଥିଲେ ମହାମାଇ ପିଲା ସେମାନଙ୍କ ସାଙ୍ଗରେ ମୁଁ ଯାଇଥିଲି।
ଆଚ୍ଛା ଆଚଛା ଆଚ୍ଛା।
ଏଟା ଏବେ ମହାମାରୀ ଯାଇଥିଲୁ ଏ ଯୋଉ ମହାମାରୀ କରୁଛି ଏପଟେ ପୁରୀରୁ ରାମଚଣ୍ଡୀ ରାମଚଣ୍ଡୀରୁ ହ ସେପଟେ କୋଣାର୍କ କୋଣାର୍କ ହେଇକି ଏଇଟା କାକଟ ପୁର୍ ମଙ୍ଗଳା ସେମିତି ହେଇକି ଆଇଥିଲୁ ଆଉ
ଓହୋ
ସେଟା ଗୋଟେ ଲାଇନ ଅଛି ନା
ହୁଁ ଯୋଉ କାକଟପୁରରୁ ମଙ୍ଗଳା ମାନେ ସେଠ ପୁରୀଠୁ କେତେ କିଲୋମିଟର ହବ
ପୁରୀ ଠୁ ହେଁଠି କେତେ ପ ପଚାଶ ଷାଠିଏ
ପଚାଶ ଷାଠିଏ
ହଁ ସେଟା ତ ଗୋଟେ ଲାଇନରେ ସବୁ ଅଛି ଛି ଅ ମାନେ ସେଟା ଭୁବନେଶ୍ଵର ଠୁ ଉ ପିପିଲିଠୁ ପାଖ ଟିକେ ଆଉ ସେଇଠୁ ବତେ ସେଇଠୁ ବି ପଚାସ ଷାଠିଏ ହବ ଚାଳିଶ ଚାଳିଶ ହବ ଆଉ
ଓହୋ ଆଉ ଏପଟେ ଦୋଶ୍ ସ ସମଲେଶ୍ୱରୀ ମନ୍ଦିର ହେରିକ ଦେଖିଚୁ ନା ନାଇ ବଲାଙ୍ଗୀରି ସମ୍ବଲପୁର ର
ନାଁ ସେପଟ ଲାଇନ କେତେଳ ମୁଁ ଯାଇନି
ଏପଟେ ତାହେଲେ କେବେ ଗୋଟେ ଯିବା ଆଉ କାହିଁକି ନା ଦେଖେ ସମ୍ବଲପୁର ଷ୍ଟେସନଠୁ ଆଉ ମାତ୍ର ପାଞ୍ଚ ମିିଟ ଟର ଭଳିଆ ହେବ ସେଇ ଶ ସମ୍ଲେଇ ମନ୍ଦିର ସକାଳୁ ଦିନେ କଣ କହିଲୁ ସକାଳୁ ସାଢେ ଛଅରୁୁ ବସିବା ହଁ ଟ୍ରେନରେ ସାଢେ ଛରୁ ପଳେଇବା ସେ ସମ୍ବଲପୁରରେ ପହଞ୍ଚୁଛି କେତେଟା କଲୁ ସାଢେ ଏଗାର ବାରାଟା ବେଳୁକୁ ଛଅଟା ର ଭୁବେନେଶ୍ୱର ବସିଲେ ବାରଟାରେ ପହଞ୍ଚିବୁ ସମ୍ବଲପୁରରେ ସେଇଠୁ ହଁ ସେଠୁ ଦର୍ଶନ କରିଦେଇକି ପଳେଇଆ ଆସିବୁ ଷ୍ଟେସନ ଆ ଯାହା ମାନେ ରା ତିରେଉ ଗୋଟେ ଟ୍ରେନ ରହୁଚି ନହେଲେ ବୁଲିବା ବୁଲିବ ରାତିରେ ଯଉ ଟ୍ରେନଟା ଆସୁଚି ସେଇ ଟ୍ରେନ ରେ ହିଁ ଆସିବହାରି।
ନଁ ମୋର ଗୋଟେ ମନ ହେଲାଣି କେତେବେଳେ ଗୋଟେ ଚିଲିକା ଯିବି ବୋଲି ଯାଇପାରୁନି
ଚିଲିକା ଏବେ ଦେଖିଚୁ ପା
ଦେଖିଚି ଆଉ ଥର ମନ ହୋଉଚି ଯିବା ପାଇଁ କେହି ଗୋଟେ କଣ ଯାଉନାହାନ୍ତି ଭଲ ଅଛି ସେ ଭିତରେ ବୁଲିଲେ ଗୋଟେ ପୋଖରୀ ଫୋଖରୀ ଅଛି ମାନେ ଭୋଜି ଫୋଜି କରିବା ପାଇଁ
ଆଚ୍ଛା ଆଚ୍ଛା ହୋଉ ମୁଁ ଗଲେ ଯିବା କୋଉ ଦିନ ଗୋଟେ ବୁଲାବୁଲି କରିବା ପାଇଁ ଆଉ।
ସେଇଟା ବସ୍‌ରେ ବସ୍‌ରେ ହବ। ପଚିଶ ତାରିଖରେ ହଁ ଆସେ ଭୁବନେଶ୍ଵର ଆସ ଯିବା ବୁଲି ଯିବା ଆଉ
ହଁ ହଁ। ସେଇଦିନ ଗଲେ ମୋର ପଚିଶ ରେ ଟେ ବୁଲାବୁଲି କରି ଛବିଶ ତାରିଖ ଦିନ ସକାଳୁ ଆସିବିହାରି ଆଉ।
ହୋଉ ସାଙ୍ଗ ଆସେ ଏବେ ଜାଣି-ଜାଣିଚୁନା ନା ନାଇଁ ଜବ୍ ଫବ୍ ଅଛି
କଣ
ହଁ ବା
ୱାଟର ବାର୍ଗ
ହୁଁ ସେ ଯୋଉ ୱାଟ ହୁଁ ବାଇ ୱାନ ଗେଟୁ ୱାନ ଫ୍ରି।
ଓ ବାଇୱାନ ଗେଟେ ଫି ମାନ ଗେଟ ମାନେ କଣ ଫ୍ରି?
ଜଣେଗଲେ ଆଉ ଜଣେ ଫ୍ରି।
ଆଁ।
ଜଣେ ଗଲେ ଆଉ ଜଣେ ଫ୍ରି।
ଟିକେଟ୍ କେତେ ଅଛି?
ସେଇଟା କେତେ ସିଟ କେଟା କେତେ ପାଇଁ ମୁଁ ଜାଣିପାରୁନି ନହେଲେ ଆଉ ଗୋଟେ ଅଛି ଏଗାରଶହ ଷାଠିଏ ଯୋଉଟା ଏଟା ହେଇଯାଇଛି ସାତଶହ ଅଣଚାଶେ
ହଁ ଆଚ୍ଛା ଆଚ୍ଛା ଆମେ ଏଗାରଶହ ଦେଇକି ଯାଇଥିଲା ଆଉ
ଏଗାରଶହ ନା ବାରଶହ? ହଁ ହୋଉ ଆଉ ଏଇଟା ଅନଲାଇନ ଟିକେଟ କରିଥିଲେ କମ୍ ପଡିଥାନ୍ତା ଆଉ।
ଆଉ କଣ ମାନେ କେମିତି କଣ ରୋଷେଇ କରୁଚ ପାଳି କରିକିନା ନା କଣ?
ହଁ କାଲି ସେମିତି କରୁଚୁ ସାଙ୍ଗସାଥି ଆଉ କଣ ଆଉ ଅଲଗାଲୋକ ଅଛନ୍ତି କି ଭାଇ ଭାଇ ତ ଅଛନ୍ତି ଆଉ କିଏ? ଅଲଗା ରୋଷେଇ କରୁଛି ଏକା ସାଙ୍ଗରେ ରୋଷେଇ କରିଦୋଉଛୁ ଆଉ। ହୁଁ।
ଅ ହଁ ଆଉ ବିଜୁ?
ବିଜୁ ସେ ରୁମ୍ ରେ ଅଛି ରୋଷେଇ କରିବ।
ଆଚ୍ଛା ତୁ ଏବେ କୋଉଠି ଅଛୁ ଏବେ?
ମୁଁ ଏବେ କାମ କରୁଚି ବର୍ତ୍ତମାନ।
ଅସ
ହୁଁ। । ନା ନା ଡିଉଟି ନାହିଁ ଯେ ଏତେ କାମ ତାଙ୍କର ଅଛି, ଦରକାର ଅଛି। ସେଥିପାଇଁ କାମ କରିଦଉଛି ଟିକେ ଆଉ।
ହଁ ସେଇ ରାତିରେ ପଇସା ଦେବେ ନାଇଁ?
ଦେବେ।
ହଁ ତାହେଲେ ଭଲ।
ସେମିତି ବଲେ ଭଲ। ଆଉ
କଲେ ଭଲ ଜେ କମ୍ ଟାଇମ ହବ ନି।
ହଁ।
ହଉ, ହଉ।
ହଉ ରଖୁଛି?
ହଁ।